ହାଲୋ
ହାଲୋ
ହଁ ଶୁଭ ସନ୍ଧ୍ୟା। ହାଲୋ
ହାଲୋ
ଆଉ ଭଲ ଅଛନ୍ତି।
ହଁ ଭଲ ଅଛି।
ହଁ ଆଉ ମାନେ କଣ ଖାଇଲେ ଆଜି ଦିନ ବେଳା? ମଧ୍ୟାହ୍ନ
ଖାଇଲି ଆଉ କଣ ଭାତ ତାପରେ ମିକ୍ସ ତରକାରୀ।
ହଁ ହଁ। ଆଉ ମାନେ ତମ ଅଞ୍ଚଳରେ କଣ ମାନେ ବର୍ଷା ବର୍ଷା କଣ ହଉଛି ନା? କେମିତି। ହ
ହଉଚ ଭଲ ହଉଛି ଧୁମଧାମ ଆଜି ସକାଳୁ ଷ୍ଟାର୍ଟ ହେଇଛି। କମ୍ବାର୍ ନା ନଉନି କିଛି ନହିଁ ଆଉ।
ହଁ ହଁ ଆମ ଆମ ଅଞ୍ଚଳରେ ମଧ୍ୟ। ହଉଛି ଆମ ଅଞ୍ଚଳର ମଧ୍ୟ ସେମିତି ମାନେ ଚାଲିଛି।
ହୁଁ
ହଉଛି ଛାଡୁଛି ଏମିତି ଚାଲିଛି ଆଉ।
ଆମ ଆଡ଼େ ବି ସେମ୍ ସେମିତିକା।
ହଁ।
ସକାଳୁ ଷ୍ଟାର୍ଟ୍ ହେଇଛି ବିଲକୁଲ୍ କମୁ ନାହିଁ ବର୍ଷା ଆଉ କମୁ ନାହିଁ।
ହଁ ହଁ।
ହୁଁ
ଆଉ ତମ ମାନେ ତମ ଅଞ୍ଚଳରେ ମାନେ ମୁଁ ଇଏ ଡାଲମା ଟିକେ ଆଉ ସେଇ ଇଏଟା ଆମର ପାମ୍ପଡ଼ ଏସବୁ ଟିକେ ହେଇଥିଲା।
ହୁଁ
ହଁ। ଆଉ ଖରା ମଧ୍ୟ ତ ହଉନାହିଁ ନା।
ହୁଁ ବର୍ଷା ସିଜନ ଟା ଷ୍ଟାର୍ଟ ହେଇଗଲାଣି ଆଉ ଖରା କୁଆଡୁ ହବ ହବ ନାହିଁ ଆଉ।
ହଁ ବର୍ଷା ହେଲେ ମଧ୍ୟ ଭଲ ଆଉ।
ହୁଁ
ହଁ ସେରା ମାସ ଏ ସବୁ ମାନେ ନହେଲେ ଚାଷୀ ମାନେ ହଇରାଣ ହେଇଯିବ ନା
ହଁ ସେଇଟା ବି ସତ ବର୍ଷା ହେଲେକା ଭଲ।
ହଁ। ଏ ତ ବର୍ଷା ହଉଛି ମାନେ ତମ ଆଡେ ଚାଷ ବାସ କଣ ମାନେ ହଉଛି ନା ନାଇଁ। ତମ ମାନେ ତମ ଅଞ୍ଚଳରେ
ହେଇଥାଉଛି ହଉଛି ନା ସମସ୍ତଙ୍କର କରୁଛନ୍ତି ଚାଷ କରୁଛନ୍ତି ଏବେ ତ ସବୁ ଚାଲିଛି ଷ୍ଟାର୍ଟ ହେଇଛି ସବୁ ଆଉ
ହଁ ମାନେ ଏମିତି କୋଉ କୋଉ ଇଏ ଚାଷ ହଉଛି ତମ ଇଏରେ
ଏବେ ବର୍ଷା ସିଜିନରେ ଧାନ ଚାଷ ହୁଏ ମକା ହୁଏ ଆଖୁ ମୁ ତ ହେଇଥାଉଛି ପନିପରିବା ଯାହା ଯେତିକି ଭେଜିଟେବଲ ସବୁ
ହଁ ମାନେ ପନିପରିବା ଏସବୁ ଚାଷ ହଉଛି
ସବୁ ହୁଁ ସବୁ ଏଇ ଥାଉଛି ଆଖୁ ମକା ଧାନ ପନିପରିବା ସବୁ ଚାଷ ହେଇଥାଉଛି ଆମ ଅଞ୍ଚଳରେ ଆପଣଙ୍କ ଅଞ୍ଚଳରେ ହଉନି କି
ଧାନ ଆଉ ମକା କୃଷି ଟିକେ ମାନେ ବହୁତ ମାତ୍ରାରେ ହଉଛି
ହଁ ହଁ
ହଁ ଆ ଚାଷ ବି ମାନେ ପନିପରିବା ଏଇଟା ମାନେ ଟିକେ ଟିକେ ଘରେ ଖାଇଲା ଭଳିଆ ଟିକେ ଟିକେ ହଉଛି ଆଉ ହଁ ମାନେ ତମ ଜଳରେ ବର୍ଷ ବର୍ଷା ଦିନରେ ଖାଲି ଚାଷ ହଉଛି ନା ଖରା ଦିନରେ ମଧ୍ୟ
ଖରା ଚାଷ ବି ହେଇଥାଉଛି ବର୍ଷାରେ ବି ହେଇଥାଉଛି ଶୀତରେ ବି ହଉଛି ସବୁ ସବୁ ସିଜନ ରେ ହେଇଥାଉଛି ଖରା ଦିନରେ ଖରା ଧାନ ବର୍ଷା ଦିନରେ ବର୍ଷା ଧାନ
ହ ହ ମାନେ ଖରା ଦିନରେ ଖରା ଦିନରେ ସେମିତି ମାନେ ଜଳ ବଳର କିଛି ସମସ୍ୟା କିଛି ନହିଁ
ଥାଉଚ ନା ଖରା ପାଇଁ ହେଲେ ବି ତାଙ୍କେ ମଟର ଫଟର ଦେଇକି ସବୁ କରୁଛନ୍ତି ଆଉ କଣ ନଦୀ ନାଳରୁ ସବୁ ପାଣି ଦେଇକି ଚାଷ କରାହଉଛି ଆଉ
ଠିକ ଠାକ୍ ହେଇଯାଉଛେ
ଖରା ଦିନଟାରେ ଟିକେ ହଁ ହେଇଥାଉଛି ଆଉ
ହଁ। ଆଉ ଏମିତି ଯେମିତି କି ଏମିତି ମାନେ ବୁଲିବା ପାଇଁ କିଛି ତୀର୍ଥ ସ୍ଥାନ ମାନେ ଯେମିତି କିି ମନ୍ଦିର ମନ୍ଦିର ଏମିତି କଣ ମାନେ ପ୍ରସିଦ୍ଧ ତ
ହଁ ହଁ ତ ଅଛି ନା ମା ଭଣ୍ଡାର ଘରଣୀ ମନ୍ଦିର। ନବରଙ୍ଗପୁରରେ ଫେମସ ହେଇକି ଅଛି ଆମର।
ହଁ।
ମନ୍ଦିର ଟା। ଆଉ ପାର୍କ ଫାର୍କ ବି ଅଛି ନବରଙ୍ଗପୁରରେ ହିିଲ ଡଙ୍ଗରି ପାର୍କ ଅଛି ସେଇଟା ବି ଗୋଟେ
ମାନେ ଭଲ ଜାଗା ଟା।
ଭଲ ଜାଗା ଟା ହଁ ବୁଲିବା ପାଇଁ ଭଲ ଲାଗେ ସେଇଠି ଗୋଟେ ଆଉ କଣ ଆଖ ପାଖରେ ବି ଅଛି ଛୋଟିଆ ମୋଟିଆ ପାର୍କ ଯାକ ଆଉ ଉ ଏଠି ବି ବୁଲିବା
ହଁ ସେଇଟା ହଁ ସେ ଆମ ଓଡିଶା। ଷ ଭିତରେ ଏଇଟେ ଯାକ ମାନେ ଥିଲେ ଯାଇକି ମାନେ ୱାର୍କ ଆଉଟ ଭଳିଆ ଜିନିଷ ବହୁତ ଜିନିଷ ହଉଛି ନା
ହୁଁ ସେମିତି ତ ଆଉ କଣ?
ଥିଲେ ଭଲ ଆଉ ଗୋଟେ ମାନେ ବୁଲିବା ପାଇଁ ମଧ୍ୟ ଆଉ ଏ ସବୁ ଜିନିଷ କରିବା।
ତମ ସେଇ ନାଇଁ କି କିଛି । ନିୟୁ ହଉ ପୁରୁଣା ହଉ ଯାହା ହଉ ଥିବ ତମ
ମାନେ ଉଁହୁଁ। ତ ଅଛି ଯେ ହେଲେ ବି ମାନେ ବେଶୀ ନାହିଁ।
ହୁଁ।
ହଁ ମାନେ ଏ ଏମିତି ଅଛି ଗୋଟେ ଦିଟା ଏମତି ହଁ ଅଛି ଗୋଟେ ଦିଟା ଏମିତି ଅଛି। ଯାହାକି ବୁଲାବୁଲି କରିବା ପାଇଁ ମତେ ଭଲ ଲାଗିବ, ଅଛି ମାନେ ଏମତି ପାର୍କ ଗୁଡାକ ଅଛି ଆଉ ଡିୟର ପାର୍କ ହଁ। ମାନେ ଅଛି ପାର୍କ ଅଛି, ସେଠି ଆମେ ମନ୍ଦିର ମନ୍ଦିର ମଧ୍ୟ ଅଛି। ଆମର ଯୋଉ ଶିବ ମନ୍ଦିର ଅଛି।
ହଁ ଆଉ କୋଉ ମନ୍ଦିର?
ପ୍ରାୟତଃ ସେଠି ବେଶୀ ସେଇ ଟାଇମ୍ ମାସି ଖାଉଛନ୍ତି ଲୋକମାନେ ମାନେ ଏମିତି ଇଏ କଲା ଟାଇମ ରେ ଆଉ। । ଆସନ୍ତୁ ଆପଣ ମଧ୍ୟ କେବେ?
ନିଶ୍ଚୟ ଯିବା ଆଉ।
ହଁ। ।
ଆଉ କିଛି କୁହନ୍ତୁ?
ଆଉ ଆମ ଅଞ୍ଚଳରେ ତ ପ୍ରବଳ ବର୍ଷା ଚାଲିଛି। ବ ବର୍ଷାର ଟିକେ ମାନେ କମୁନାହିଁ ଟିକେ ଆଉ ଏପଟେ ସେପଟେ କୁଆଡେ ଯାଇ ହଉନି ବର୍ଷାରେ।
ହଁ ଆମ ଆଡେ ସେମିତି ଚାଲିଚି ବର୍ଷା ଖାଲି। ହଁ।
ହଁ ହଁ। । ।
କଣ କିଛି
ଆଉ ଆପଣ କଣ କରନ୍ତି କି?
ହଁ ହାଉସ ୱାଇଫ୍ ତ, ଆଉ କଣ କିଛି ନାହିଁ? ଜପ୍ ଫପ୍ କିଛି କରୁନି ଘରେ କଥା ଅଉଛି ଘର କାମ କା କରି କରିକି।
ଉଁ ହୁଁ ମାନେ ପାର୍ଟ ଟାଇମ ଜବ ସେମିତି କିଛି ନହିଁ?
ଏମତି କିଛି ନହିଁ ଜବ ।
ହ। ହୁଁ ହୁଁ।
ଆପଣ କଣ କରୁଛନ୍ତି?
ମୋର ହେଲା ଏଇ ଟିକେ ପଡାପଡି ଟିକେ ଚାଲିଛି ଆଉ।
ହୁଁ।
ଏବେ ହଁ କଲେଜ ପଢୁଛି ପ୍ଲସ୍ ଥ୍ରୀ ପଢୁଛି ଏବେ।
ହଁ।
ଏ ଏବେ ତ ଇଏ ମାନେ ଇଏ ଖୋଲିଲା ନା ଏବେ କଲେଜ ଯାକ।
ହୁଁ ହୁଁ ଏବେ ତ ନିୟୁ ରେ ଖୋଲିଛି ମାନେ ସ୍କୁଲ ଟା ଛୁଟି ।
ହୁଁ।
ଆଉ ଜଗ ନାଇଁ ପାସ ଫାସ।
ହଁ ଯାଉଛି ମାନେ ଆଉ ଏ କେବେ କେବେ ଛୁଟି ହେଇଯାଉଛି ଆଉ।
ହୁଁ ହୁଁ ହୁଁ।
ଅ ସବୁଦିନ ତ ସମାନ ରହିବ ନାହିଁ ନା।
ହଁ। ଆଉ ଘରେ କିଏ କିଏ ସବୁ ଅଛି?
ଘରେ ଅଛନ୍ତି ଆମର ମାନେ ଅଛନ୍ତି ମା, ବାପା, ସବୁ ତ ଭାଇ। ଭାଉଜ ସବୁ ଅଛନ୍ତି ଆଉ।
ହୁଁ।
ଆଉ ମାନେ ଏମିତି ତୀର୍ଥ ସ୍ଥାନରେ କଣ ବୁଲାବୁଲି କରିବାକୁ ଯାଉଛନ୍ତି ନା ନାଇଁ?
ନାଁ ଆଉ ବର୍ଷା ଦିନଟା ରେ କୁଆଡ଼େ ବୁଲିବାକୁ ଯିବ। ବୁଲିବା ପାଇଁ ତ ଯିବା ପାଇଁ ପଡି଼ବ ବାହାରେ କା ପୁରୀ, ଭୁବନେଶ୍ଵର ଯାକ ଯିବା ପାଇଁ ପଡ଼ିବ ପାଖରେ ମାନେ ଆଉ କିଛି ନାହିଁ ମନ୍ଦିର ଫନ୍ଦିର ଯାହା ଯେତିକି ଅଛି। ଆଉ ସେଇଟା। ଖାଲି ଦିନ ରେ ତ ଯାଇ ହବନି କଣ ଟିକେ ପର୍ବ ହେଲେ ପୂଜା ପାଠରେ ଏକା ଯାଇଥାଉ। କି ମନ୍ଦିର ଆଉ କିଛି
ହ
ଖାଲି ରେ ଯାଉନୁ। ଏବେ ତ ରଥଯାତ୍ରା ଆସିବ ରଥଯାତ୍ରା କୁ ଯିବୁ ଆଉ। ଆସ ରଥଯାତ୍ରା ଦେଖିବାକୁ। ଶିତ